କହୁନ ଏଇ ଅଛି ଟିକେ ବୁଲିବାକୁ ଆସିଛି ପବନ ଖାଇବାକୁ ଆଉ।
କୁଆଡେ ବୁଲିବାକୁ ଯାଇଛି କି ଡାକିଲନି।
ତମେ ଯାଇଥାନ୍ତି କି?
ଫୋନ ଫୋନ ଫୋନ ଫୋନ୍ ନାହିଁ କିଛି ନାହିଁ ପଳେଇଛ ଏକାଟିଆ।
ତମେ ଯାଇଥାନ୍ତ କି?
ନା ମ ମୁଁ ମୁଁ ଟିକେ ଯାଇଥିଲି ଟିକେ ମାର୍କେଟ ଚଣ୍ଡିଖୋଲ ଜାଣିଲ ନା?
ହୁଁ।
ଆଉ ମିଠା ଟା ମାନେ ବୁଲି ବୁଲି ମିଠା ଟିକେ ପାଇଲେ ବୁଲୁଛନ୍ତି କି ନାଇଁ?
ଆଚ୍ଛା ହଁ।
ଆଉ
ଖୁଆପିଆ କଣ କଲେ ନା ନାହିଁ ମାର୍କେଟରେ?
କଣ କରିବା କୁହ।
ଖିଆପିଆ କଣ କଲେ ନା ନାହିଁ?
ହେଲୋ।
ହଁ।
ମୁଁ କହିଲି ଚଣ୍ଡଗଲା ମାର୍କେଟରେ ବୁଲି ବୁଲି। ହେଲୋ।
ହଁ ଶୁଭୁଚୁ ବା କହୁନ।
ହଁ ରଜ ଲାଗି ସବୁ ରଜ ଲାଗି ସବୁ ସରିଯାଇଛି ଆଉ।
କଣ କହିଲେ?
ମୁଁ କହିଲି ରଜ ଲାଗି ସବୁ ସରିଯାଇଛି ଆଉ।
ସରିଯାଇଛି ଆଉ ଟିକେ କହୁନାହାନ୍ତି ମିଠାଟା କଣ କେମିତି ତିଆରି କରିବା।
ଆଜ୍ଞା।
ମିଠା କଣ କେମିତି ତିଆରି କରିବା କୁହନ୍ତୁ?
ମିଠା ଟା ଛେନାରେ ହୁଏ ଆଉ କଣ?
କଣ କେମିତି ପ୍ରୋସେସ୍ ଟା କହୁ ନାହାନ୍ତି ଟିକେ।
ପ୍ରସେସ୍ ଟା ଆଜ୍ଞା ମିଠାର ପ୍ରୋସେସ୍ ଆମେ ଜାଣିନୁ, ଆପଣ ଆଉ କଣ କହୁନାହାନ୍ତି ଆମେ କହିବୁ।
ଛେନା ପୋଡ ଟେ କହୁନାହାନ୍ତି, ମିଠା ନ ହେଲେ ନାଇ ଛେନା ପୋଡ଼ ରେ ଆର୍ଜେଷ୍ଟ କରିଦବା।
ଛେନାପଡ଼ ବି ଆଜ୍ଞା ମୁଁ ଜଣିନି। ଆପଣ ଜାଣିଛନ୍ତି କହୁନାହାନ୍ତି ମୋତେ।
ନାଇଁ ଜାଣିିବି ତ ପଚାରିଲି ନା ଯାଇଥିଲୁ ମାର୍କେଟ ବୁଲି ବୁଲି ଆ ନହଲେ କଣ
ଆଚ୍ଛା ନାଇଁ ରଜରେ, ରଜରେ ସବୁ ଦୋକାନରୁ ହରିଯାଇଛି ଆଉ ମିଠା ଆଉ କେଉଁ ଦୋକାନରେ ବି ନାହିଁ ଆଉ ହେଇଯିବ ଆଭେଲେବୁଲ୍ ହେଇଯିବ। କିଛି ଅସୁବିଧା ନାହିଁ ଆଭେଲେବୁଲ୍ ହେଇଯିବ କାଲି ପରଦିନ ଆଡ଼କୁ ଆଉ।
ଅହଁ ନାଇଁ କାଲି ପରଦିନ ଦରକାର ଥିଲା ନା ଆଜି ସେ ଦେଇ ଜଣେ ଘରକୁ ଯିବେ।
ଆଚ୍ଛା ହଁ।
ହୁଁ ସେଇଥିପାଇଁ ଟିକେ ଦରକାର ଥିଲା ସେଇଥିପାଇଁ ଟିକେ ଆପଣଙ୍କୁ କହୁଥିଲି। ଯଦି ବତେଇ ଦେଇଥାନ୍ତେ ତାହେଲେ ଟିକେ ଯଦି ବତେଇ ଦେଇଥାନ୍ତେ ତାହେଲେ ଟିକେ ଆମ କରିଦେଇଥାନ୍ତୁ ଆଉ ନାଇଁ ନାଇଁ ପବନ ଫବନ ତ କହିଁ
ଆଚ୍ଛା ହ ନାଇଁ ସେ। ଆଭେଲେବୁଲ୍ ହେଇଯିବ ରଜ ଗଲା କାଲି ରଜ ଗଲା ଆ ସେଥିପାଇଁ ସବୁ ସରିଯାଇଛି ଆଉ।
ହଁ ବା ବୁଲି।
କଣ କରିବା ଆଉ ନାଇଁ ତ ଆଉ। ଆମେ ଆଉ କଣ କରିବା? ସେ ଆଉ କଣ ଆମ ଯେତିକି ପାରିଆ ସେତିକି ଚେଷ୍ଟା କଲେ ନା। ଆଉ
ସେଇ କଥା ପଚାର ଥିଲେ ମାନେ ଆଉ କୋଉଠି ମିଳିବ କି?
ଆଜ୍ଞା।
ଆଉ କୋଉଠି ମିଳିବ କି?
ନା ଆଉ କୋଉଠି ଦୂର ଲାଗିବ ଛତିଆ ଯିବାକୁ ପଡିବ ନହଲେ ଏପଟେ ଆମର ଏକାପାର୍କା ଦେଖିଲେ ଯଦି ହେବ ମିଳିବ।
ହଁ ସେଟା ବି ଗଟେ ଠିକ କଥା ବଡି ନା ଟ ସତୁରି, ଆଶି ଟଙ୍କା ତେଲ ପକେଇ ଯିବା ଛତିଆ ହେଇନା ଭଲ ହୋଇ ମନ୍ଦ ହୋଇ ଯଦି ମିଳିବନି ବାଧିବ ନା ଆଉ।
ବାଧିବ ନା ଆଉ ସେଇୟା ହଉଛି କଥା ଯେଇ ଏ କ୍ଲିୟର ଅଛି ନା ଜିନିଷ ଟା ଯଦି ନ ପାଇବା।
ହଁ।
ତା ହେଲେ ଯାଇକି ଲାଭ କିଛି ହବନି ନା।
ଜିନିଷଟା ମିଳିବନି ଯାଇକି ଲାଭ କିଛି ଯାହା କହିଲ
ହୁଁ ଫେରିକି ଆସିବାକୁ ପଡିବ।
ହଁ।
କୁଆଡେ କାରଣ ସେତେବି ନଥିବ। କାହିଁ କହିଲ? ଆଚଛା ଆଚଛା କାଲି ରଜ ପାଇଁ ତ ସବୁଠି ଭିଡ ନା ସବୁଠି।
ଯାହା ଛ ଇଏ ବି ସେଇୟା ଆମ ମାର୍କେଟ୍ ଯାହା ସେ ମାର୍କେଟ୍ ସିଇ ମାର୍କେଟ୍ ସିଏ ମାର୍କେଟ୍ ଏଠି ନାହିଁ ସେ ଡି ମିଳିବ ବୋଲି ସମ୍ଭବ କଣ ନାଅ?
ହୁଁ ହୁଁ ଲୋକ ବେଶୀ ହେଇଯାଉଛନ୍ତି ନାଁ
ଲୋକ ପୁରା ମାନେ ରଜ ଦିନ ପୁରା ପୁରା ଭିଡ଼ ଯେ ଦୋକାନରେ ସବୁ ମିଠା ଦୋକାନରେ କୁହନା କୁହନା ମାନେ ଖାଲି ବୋଇ
ଓହୋ କୁହନା କହନା ଏ
ଲୋକ ଗୁଡ଼ା ଏମିତି କଣ ହଉଚନ୍ତି ଖାଇବା ପାଇଁ କେଇଆଣି?
ଉୁଁ ହୁଁ ଏ ବନ୍ଧୁବାନ୍ଧବ ଘରୁକୁ ଯାଉଛନ୍ତି ନାଁ।
କଣ ଓଟେ ମିଠା ଯଦି ନାଇଁ ତା ବଦଳରେ ଆ
ନାଇଁ ସେ ଆମ୍ବ ବି ଆ ଆମ୍ବ ବି ଏଥର ବାଗ ରଖୁନାହାନ୍ତି ଜାଣିଲ ନାଁ। ଆମ୍ବା ସେଦିନ ମୁଁ ଯାଇଥିଲି କିଊନ୍ତ ତଥାପି ବିି ବାଗ ଆମ୍ବ ନଥିଲା। କଣ କରିବା ଯାହା ଯେନ୍ତି ପାରିକି ନେଇକି ଗଲି ଦିଟା ଆଉ। ଭଲ ନଥିଲା ଯାହା ଯେମତି କରି ବାଛି ବୁଛି ନେଇକି ଗଲି ତଥାପି ସିକି ଆଇଁଲି ସେଠି ଗୋଟେ ଘରୁକୁ ଆଇଲା ଅଳୁକୁ ଦେଖିଲା ଅଳୁକୁ ଗୋଟେ କାରଣ କାଇଁ କହିଲ ଇଏ ଆକ୍ଚୁଆଲି ଯେତୋଳେ ମୁଁ ପକେଇ ଦେଇଚି ଡାଲାରେ ସିଏ ତାର ସେଥିରେ ବୋଧେ ଖରାପ ଆମ୍ବ ରଖିଚି ପୁରେଇ ଦେଇଚି ତା ଭିତରେ ଗୋଟେ ଆଉ। ଗଛରେ ତ ସଇଲାଣି ଗଛରେ ଆଉ କଣ ଅଛି? ଅଛରେ ସରିଗଲା ସରିଗଲାଣି ସେ କଁ କଁ ହେଇଚି କହିଲ ଯେତେଳେ ମୁଁ ଭଲ ଭଲ ବାଛି ତାକୁ ଦେଇଚି ସେ ତାର ଡାଲରେ ପକେଇଲା ମୁଁ ମୋ ପାଖୁରୁ ଆଉ ଦିଟା ବାଛୁଚି ମୁଁ କଁ ଅନେଇକି ରହିବିନା କଁ ତାକୁ?
ଆ ସିଏ ଡାଲରେ ପଚା ପକେଇ ଦେଇଚି ଆଉ ଏ ବା ବ ସେଇ ଦେବେନି ଜମା କହିବେ ତମେ କାଢ଼ନା ଆମେ କଢ଼ିକି ଦଉଚୁ ଏ ପ
କାଢ଼ି ପକେଇଲା ସିଏ ସେଥିରୁ ଗୋଟେ ରଖିଦେଇ ଗୋଟେ କାଢି଼ ଗୋଟେ
କୁ କରିବା ଆମେ ସଚେତନ ହବା ନାଁ ଆଉ ସଚେତନ ନହଲେ ପୁଣି ହବ କେମିତି?
ତାପରେ ତମେ ଯେତେ ଚାହିଁଲେ ବି ଭିକାରୀ ତମୁକୁ ଠକିଦେବେ।
ହଁ ସେଟା ବି ଗୋଟେ କଥା ଆପଣ କହିଦେବେ ଯିଏ ଯାହାର ଠକିବାର ଉଦେଶ୍ୟ ଥିବ ସେ ଯୋଉ ବାଟେ ନାହିଁ ସେ ବାଟେ ଠକିଦବ।
ଆରେ ଶୁଣ ଠକିବା ଠାଇଁ କିଛି ନାହିଁ। ଲୋକଟା ତା କତିକି ଧର ଥରେ ଯାଇଥିବ ଯଦି ଭଲ ଜିନିଷଟା ନପାଇଲା ଆଉ ଥରେ ଯିବ କି?
ନାଁ ଆଉ ଥରେ ଯିବାକୁ ଇଚ୍ଛା ହବନି ଅଟୋମେଟିକ୍ ତା ଚାହିଦା କମିବ ସେ ଦୋକାନର।
ଆଉ ଲିପୁ କୋଉ ସେଟା ଭଲ ଜିନିଷ ଦବାର ଦେବା କଥା ନାଁ ନାଁ ଖରାପ ଜିନିଷଟା ଦବ?
ଆଉ ଲୋକଙ୍କୁ ପ୍ରଫେଟ ଜିନିଷ ଦବ ଆଜିକା ଡେଟ୍ ରେ ନାଁ କରିବାର ଛି ଅଁ ନାଁ କଲେ ହିଁ ବେପାର ହବ। ନାଁ କଲେ ହିଁ ବେପାର ହବ।
ମତେ ଧର ଭଲ ଜିନିଷଟା ସିଏ ଦେଇଥାନ୍ତା ମତେ ଧର ଭଲ ଜିନିଷଟା ଦେଲା ମୁଁ ଧର କହିଥାନ୍ତି ଧର ତମେ ଯାଉଚ ତମୁକୁ କହିଥାନ୍ତି ଆରେ ନାଇଁ ସେଠି ଚାଲ ସେଇଠୁ ନବା।
ଆ ଆଉ ଆଉ ଆଉ
ତମେ ଗଲ ତମେ ତମେ ଆଉ ଚାରି ଜଣଙ୍କୁ କହିଥାନ୍ତ ଏ ଏମିତି କୋ ଟେ ଖରାପ ଦିନିଷ ଦେଲାନି ଯେ ଜଣିଲେନା ଗୋଟେ ଖରାପ ଜିନିଷ ଦେଲାନି ଯେ
ଗୋଟେ ଗରାଖର ନାଗି ପାଞ୍ଚଟା ଗରାଖଟା ତା ଭାଙ୍ଗିଲେ ନାଁ ଆଉ ତମ ଥ୍ରୋରେ ଆଉ। ଠିକ୍ କଥା ଠିକ୍ ଠିକ୍ ଠିକ୍। ବେପାର ମାନେ ବେପାର ମାନେ ବ୍ୟବହାର ବ୍ୟବହାର ଶିଖିବା ଦରକାର ବେ ପାର ଯଦି କରିବାର ଅଛି ବ୍ୟବହାର କରିବେ ଭଲ ବ୍ୟବହାର କଲେ ଲୋକ ହିଁ ଯିବେ।
ହଁ ଆଉ ଠକିବା ମନୋବୃତି ରଖିଲେ କଣ ଲୋକ ଯିବେ? ତମେ
କୁ ହବ ନାଁ? ଥୋଡି଼ ନା ଠକିଲେ ହବ।
ତମେ ଗୋଟେ ବେପାର କରିବ ତମେ କେନ୍ ଚାହିଁବ ମୋ ବେପାରଟା ଭଲ ଚାଲୁ ବୋଲି।
ହଁ।
ଯଦି କହିବ ନାଇଁ ମୁଁ ଏଠାରୁ ଆଜି ପଚାଶ ଟଙ୍କା ନେଇଚି ଆଉ କାଲିକି କଣ ଫେରେ। କାଟା ଯେତୋଳେ ପଚାଶ ଟଙ୍କା ନେବାଖଗେଟେ କିଛି ନାହିଁ କାଲି ଯୋଉ ପାଶହ ଟଙ୍କା ଲସ୍ ହେଲା ତମର।
ହଁ ସେଟା ବି ଦେଖିବ ନା ସବୁ ଜିନିଷକୁ ଆଖି ଆଗରେ ରଖିବାର ଅଛି।
ସେଟାକୁ ଦେଖିବାକୁ ପଡିବ ନା।
ହଁ।
ହୁଁ ସେଇୟା ହଉଚି କଥା ମୁଁ ସେଇ କଥା ହିଁ କହୁଚି। ଗୋଟେ ଗୋଟେ ଦୋକାନୀ ବାଲାକୁ କଣ ହେଇଛି କହିଲ ଗୋଟେ ଦୋକାନୀ ବାଲା। ଗୋଟେ ସ୍ତ୍ରୀ ଲୋକଟାକୁ ଭୁଲ୍ ରେ ଦଶ ଟଙ୍କାଟେ ଦେଇେଇଥିଲା। ହେଲାଇ ସେ ଦୋକାନୀ ବାଲା ଟା କଣ ହେଇଛି କି ସେ ତାର ସିଏ ତାର ଘରକୁ ନେଇିକି ପଳେଇଚି ଦଶଟଙ୍କା ତାର ହିସାବ କଲା ବେଳକୁ। ଆରେ ଦୋକାନୀ ବାଲାଟେକାଇଁକି ମତେ ଦଶ ଟଙ୍କା ଟେ ଅଧିକା ଦେଇଛି ଆଉ ତା ମୁଣ୍ଡ ଖରାପେ ସେ ସ୍ତ୍ରୀ ଲୋକଟା ରାତି ଯେରାତି ହେଲାଣି ଆ ମୁଁ ସକାଳେ ଯାଇ ତା ଦଶଟଙ୍କାଟା ତାକୁ ଫେରେଇଦେଇ ଆସିବି।। ସେ ତ। ର ସକାଳୁ ଯାଇକି ସେ ଦୋକାନୀ କି ଦଶ ଟଙ୍କାଟା ଫେରାଇଲା। ଫେରଇଲା କହିଲା ଆଉ ବାରେ ଭାଇ ତମର ଦଶ ଟଙ୍କା ଟେ ଥିଲା। ଆଉ ତମେ ଦଶ ଟଙ୍କା ଟା ନିଅ ସେ କହିଲା ଆଉ ତମେ ପା ପାଞ୍ଚ ଟଙ୍କା ନେଇ କାଲିଝଗଡ଼ା କରୁଥିଲ ଆ ତମେ କେମିତି ଦଶ ଟଙ୍କାଟା ଫେରାଇଦେଲ ତ କହିଲା ନାଇଁ ସେଇଟା ବ୍ୟଗ। ପିଞ୍ଜିଡ଼େ ଅଲଗା କିନ୍ତୁ ଏମିତି ତମେ ଭୁଲରେ ଦେଇଦେଇଛ ମାନେ ଏଇ ପଇସାଟା ମୁଁ ତମୁକୁ ଦେବାର
ଫେରେଇ ଫେରେଇ
ଫେରେ ଫେରେଇଦେଲି। ତାପରେ ତା ମନର ତା କୁ ବି ଆଉ ନିଦ ହେଲାନି କାରଣ ସେ ଗୋଟେ ହୋଲସେଲିଙ୍ଗ୍ କତୁରୁ ପାଞ୍ଚ ହଜାର ଟଙ୍କା ନେଇଆସିଥିଲା।
ଘୋଟାଲା କରିଦେଇଥିଲା।
ଗୋଟାଲା କରଦେ ମାନେ ପାଞ୍ଚ ହଜାର ଟଙ୍କା ନେଇଯାଇଛି ତାକୁ ଆଉ ସେଇନଥିଲା ପାଞ୍ଚ ହଜାର। ବୁଲେ ନେଇଯାଇଚି ପାଞ୍ଚ ହଜାର ଟଙ୍କା ତାକୁ ଦେଇନି ଆଉ ସିଏ କଁ ହେଇଛି କି ତା ମ ସିଏ ବି ରାତିରେ ତାକୁ ନିଦ ହେଲାନି ସିଏ କହିଲା ଆଉ ହୋଲସେଲ୍ ବାଲା କତିକି ଗଲା କହିଲା ଭାଇ ମୁଁ ଏମିତି ଥରେ ମାଲ ନେଇଥିଲି ପାଞ୍ଚ ହଜାର ଟଙ୍କା ଥିଲା ତମର ପାଞ୍ଚ ହଜାର ଟଙ୍କା ନିଅ। ତାପରେ ସେ ଯୋଉ ହୋଲସେଲିଂ ସେ ଯୋଉ ବଡ଼ ଯୋଉ ଦୋକାନ ଗୋଦାମ ଯିଏ ହେଲା ଇଏ ବି ଆଉ ରାତିରେ ତା ନୁ ନିଦ ହେଲାନି ସିଏ ବି ଶୋଇପାଇଲାନି ସିଏ କଣ ହେଇଚି କି ସିଏ ଯେତେବେଳେ ଆଉ ଦୋକାନ ଆରମ୍ଭ କରିଥିଲା ଜଣ କତିରୁ ଦଶ ଲକ୍ଷ ଟଙ୍କା ଆଣିକି ଆରମ୍ଭ କରିଥିଲା। ବୁଝିପାରୁଛନ୍ତି ନାଁ ନାଇଁ? ଆରମ୍ଭ କରିଥିଲା ଦେ ତଳେ ଦଶ ଲକ୍ଷ ଟଙ୍କା ଦେଇଯା ସିଏ କହିଲା ଆଉ ମୁଁ ତ ଜଣଠଣାଠୁ ଦଶ ଲକ୍ଷ ଟା ଆଣିଚି ସେ ଲୋକଟା ମରିଗଲା। ଯେମତି ସେ ମରିଗଲା ସେ ଆଉ ଦଶ ଲକ୍ଷ ଟଙ୍କାଟା ବି ତାକୁ ଆଉ ଫେରେ କଲା ସେତ ମରିଗଲାଣି ଆଉ ମୁଁ କାଇଁ ତାକୁ ଫେରବି ପଇସାଟା ଦଶ ଲକ୍ଷ ଟଙ୍କା।
ହଁ।
ଜାଣିଲେ ନା ତାପରେ ଇଏ ବି ଆଉ ତାକୁ ଦେରେ ପାଞ୍ଚ ହଜାରେ
ଶୁଣନ୍ତୁ ହାଲୋ ଶୁଣନ୍ତୁ ଆପଣ ସଜନା ଯା ଶାଗ ଖାଇଚନ୍ତି ଆପଣ?
ଅଜନା ସାଗ ତମେ ଗୋଟେ ମୁଁ କଥାଟା କହୁଚି ଶୁଣୁନା ନା ସେଇ କଥାଟା ଆଗେ ଶୁଣି ସାର।
ଆପଣ ଶୁଣନ୍ତୁ ଆପଣ ଟାଇମ୍ ହେଇଗଲାଣି ଆପଣ ଶୁଣନ୍ତୁ ସଜନା ଶାଗ ଆପଣ ଖାଇଚନ୍ତି ନାଁ?
କଣ କୋହୁଚନ୍ତି ଆପଣ?
ସଜନା ଶାଗ ଆପଣ ଖାଇଚନ୍ତି ନା?
ସଜନା ଶାଗ ମୁଁ ଖାଇଚି ଯେ ଶୁଣୁନାହାଁ ତାପରେ କଣ ହେଇଚି। ତାପରେ ସେ ଯୋଉ
ଆଜ୍ଞା ଆପଣ ସଜଣା ଶାଗ ସଜନା ଶାଗ କେମତି ବନା ହୁଏ ଆପଣ ଶୁଣିବେ କି? ମୁଁ ଆପଣଙ୍କୁ କହୁଚି ଆପଣ ଶୁଣନ୍ତୁ।
ଆରେ ସେଇ କଥାଟା ଶୁଣ ତମେ ଯୋଉ ଦଶ ଲକ୍ଷ ଟଙ୍କାଟା ସିଏ ଯୋଉ ଆଣିଥିଲା।
ଆପଣ ଆମେ ନେସ୍ କ୍ଲାସରେ ଶୁଣିବା ଆମେ। ଶୁଣନ୍ତୁ ଆପଣ ଶୁଣନ୍ତୁ ମୁଁ ଆପଣଙ୍କୁ ଜଣାଉଚି। ଆପଣ ପ୍ରଥମେ ସଜନା ଶାଗ ଗୁଡ଼ିକ ବାରିରୁ ତୋରି ଆଣିବେ। ବାଡ଼ି
ଆଜ୍ଞା।
ତୋଳି ଆଣି ଭଲ ଭାବରେ ତାକୁ ବାଛି ଦେବେ କାରଣ ସଜନା ପତ୍ରରେ ସମ୍ଭାଳୁଆ ଥାଏ।
ଆଜ୍ଞା।
କୁ ଭଲ ଭାବରେ ବାଛି ନେବେ ଭଲ ଭାବରେ ବାଛି ନେଇ ଭଲ ଭାବରେ ଧୋଇଦେବେ। ଧୋଇ ସାରିଲା ପରେ ଆପଣ ଗୋଟେ କାମ କରିବେ ଗୋଟେ ପାତ୍ରରେ କିଛିଟା ସୋରିଷ ତେଲ ନେବେ। କିମ୍ବା ରିଫାଇନ୍ ତେଲ ରିଫାଇନ୍ ତେଲରେ ଭଜା ଭଲ ହେବନି। ଆପଣ ଗୋଟେ କାମ କରିବେ ସୋରିଷ ତଲ ହିଁ ନେବେ ଜଡ଼ା ତଲ ବି ନେବେନି କେବଳ ସୋରିଷ ତେଲ ନେବେ।
ଆଜ୍ଞା।
ସୋରିଷ ତେଲ ନେଲା ପରେ ଆପଣ ଜିରା ଟିକେ ପକାଇବେ। ଆଉ ଫୁଟଣ ଟିକେ ପକାଇବେ। ସୋରିଷ ଟିକେ ପକାଇବେ। ଆଉ ଆପଣ ଲଙ୍କା ଲଙ୍କା ଗୋଟେ ଶୁଖିଲା ଲଙ୍କା ଟିକ୍ ଟିକ୍ କରି ପକାଇବେ। ଆଉ ଆପଣ ଗୋଟଏ କାମ କରିବେ ହୁ
ଆଜ୍ଞା।
ଶାଗଟିକୁ ଭଲ ଭାବରେ ଧୋଇଥିବେ। ରସୁଣ ପାଞ୍ଚ, ଦଶ ପାଗଡ଼ା ରସୁଣ ଦଶ, ପାଞ୍ଚ ପାଖୁଡା ଛେଚିକି ଭଲ ଭାବରେ ସେ ତେଲରେ ପକାଇବେ। ରସୁଣଟି ନାଲି ହୋଇ ଆସୁଥିବ ଆପଣ ଶାଗ ଗୁଡ଼ିକ ଭଲ ଭାବରେ ପକାଇଦେବେ।
ଆଜ୍ଞା।
ପକାଇ ସାରିଲା ପରେ ଭଲ ଭାବରେ ତାକୁ ଖେଳେଇବେ ଆପଣ ଖେଳାଇ ସାରିଲା ପରେ ଆପଣ ଗୋଟେ କାମ କରିବେ ତାକୁ ଟିକେଏ ହାଲକା ପାଣି ଦେଇକି ଏକା ପାଣି ଦେଇକି ନର୍ମାଲି ଅଳ୍ପ ସମୟ ଗୋଟେ ସେକେଣ୍ଡ ପାଇଁକି ଅଧ ଗୋଟେ ମିନିଟ୍ ପାଇଁ ଘୋରେଇ ଦେବେ। ଶାଗଟି ବେଶୀ ସିଝିବେନି ମ ଶାଗ ବାସ୍ନାର କିଛି ରହିବନି।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ହଁ ଶାଗ ଟିକେ ହେଇଗଲା ପ୍ରସ୍ତୁତ। ଆପଣ ତାକୁ ପଖାଳ ସହିତ ଖାଇପାରିବେ।